ଅ ହାଲୋ।
ଆଜ୍ଞା।
ଜ୍ଞା ଶୁଭ ସକାଳ।
ହିଁ ହିଁ ହିଁ।
ଶୁବା ଯାଉଚି ଆପଣଙ୍କୁ ମୋ କଥା?
ହଁ ଶୁଭୁଚି କରୁନାହାନ୍ତି।
କଁ କରୁଥିଲେ ଆପଣ ଏବେ ତାଲେ?
ନାଇ ମୁଁ ପାଣି ଭରୁଥିଲି ତ।
ପାଣି ଭରୁୁଥିଲେ ମାନେ କଣ ଯୋଉ ସପ୍ଲାଏ ପାଣି ଆସୁଚି ସେଇ ପାଣି।
ଆକ୍ୱାଗାର୍ଡ ଲାଗିଚି ନା ତା ଦେହରୁ ଭରିଦଉ ଥିଲି।
ଏଇଁ କଥା ହବାକୁ ଫ୍ରି ଅଛନ୍ତି ତ?
ଶୁବ୍
ହେଲେ ଆପଣଙ୍କର ମଧ୍ୟାହ୍ନ ଭୋଜନ ସରିଲାଣି ନା ସରିନି ଆହୁରି।
ନା ନା ସରିନି। ଖାଇଥିଲୁ ଲେଟ୍ ରେ ନା ଦିନ ଦଶଟା ବେଳେ ଖାଇଥିଲୁ। ଆଉ ଏଇନା ଖାଇ ନା ହ ଆଉ ହେଇଛି।
କଣ ବନେଇଚନ୍ତି ଆଜି?
ଆଜିି ଭାତ ଆଉ ଫୁଲକୋବି ତରକାରୀ।
ଓହୋ ଯ ଛାତ୍ରୀ ବାସରେ ରହୁଚନ୍ତି ତ ଦୁଇଟି ଭାତ କି ତା ସହିତ କଣ ଗୋଟେ ତରକାରୀ ବନେଇକି କାମ ଚଳେଇ ଦଉଚନ୍ତି ଆଉ।
ନା ଆମେ ବନେଇକି ଖାଉ ଯାହା ଇଚଛା ହଉ ବନେଇ ଖାଉ। କିନ୍ତୁ ବର୍ଷା ହଉଚି ବୋଲି ନା ଯାଇପାରୁନୁ ଆଉ ଯାହାଁ ଅଛି ସେ ବନେଇ ଦଉଛୁ ଆଉ। ସେମତି ଆମର କିଛି ନାହିଁ ଏଟା ଆମେ ଯାହାବି ଆଣିକି କରିକି ଖାଇବୁ ରୋଷେଇ।
ଆଗରୁ ନଥିଲା ଆଗରୁ କ୍ୟାଣ୍ଟିନ ଥିଲା। ସେଇଟା ବନ୍ଦ ହେଇଯାଇଚି ଏଇନା ପିଲା ତାଙ୍କର ଗ୍ୟାସ୍ ରଖି ଖାଉଚନ୍ତି ଆଉ। ଆଉ ଯୋଉମାନେ ବି ନ ବନଉଚନ୍ତି ସେମାନେ ହୋଇବା ମଳିଲାଣି ଦେଇ ଯାଉଚନ୍ତି ଏଠି। ହଷ୍ଟେଲ ରେ ଅ ହୋ।
ଯେ କଣ ଆପଣ କହୁ ଆମର ତ ସବୁବେଳେ ଅଲଗା ଅଲଗା ଖାଦ୍ୟ ରହୁଚି। ସବୁବେଳେ ମଧ୍ୟାହ୍ନ ଭୋଜନ ଆଉ ଆମର ଏଠି ଦୁଇ ଭଳିଆ ଖାଦ୍ୟ ଦଉଚନ୍ତି। କେବଳ ଗୋଟେ ମଧ୍ୟାହ୍ନ ଭୋଜନ ଆଉ ଗୋଟେ ରାତ୍ରି ଭୋଜନ ରାତ୍ରି ମଧ୍ୟାହ୍ନ ଭୋଜନ ଗୋଟେ ତିରିଶରେ। ଆଉ ରାତ୍ରି ଭୋଜନ ସାଢ଼େ ସାତରେ।
ଓ ହୋ।
ସାଢେ ସାତ ରେ ଦଉଚନ୍ତି କଣ ମାନ ସକାଳୁ ପୁଣି ଦୌଡା ଦୌଡି କରିବାକୁ ଯିବାକୁ ପଡୁଚି ନା ତ ଦୌଡା ଦୌଡି ଯୋଉ କରିବାକୁ ଯିବାକୁ ପଡୁଚି ତ ଖାଦ୍ୟ ପୁଣି ହଜମ ହୋଇଥିବା ଦରକାର ଯଦି ଭଲ ସେ ହଜମ ହୋଇଥିବ ତାହାନେ ଭଲ ସେ ମାନେ ଶାରୀରିକ କର୍ମ ଗୁଡ଼ାକ ଆମେ କରିପାରିବା।
ହଁ ହ। ସେଇଥିପାଇଁ ଜଲଦି ଦେଇ ଦଉଛନ୍ତି ବୋଲି ଖାଇବାକୁ ମାନେ
ହଁ ହଁ କିନ୍ତୁ ଯେହେତୁ ଆମେ ସିନିୟର ଏଠି ହେଇଗଲୁଣି ତ ଆମକୁ ଆଉ ମାନେ ଦୌଡ଼ା ଦୌଡ଼ି କରିବାକୁ ଯାଉନୁ ଆମେ କେତେବେଳେ ଇଚଛା ହେଲେ ଯାଉଚୁ କେତେବେଳେ ହେଲେ ଯାଉନୁ ସେଥିପାଇଁ ଆମେ ଟିକେ ଲେଟ୍ ରେ ଖାଉଚୂ। କମ୍ ପାଇଁ ନା ଜଲଦି ଖାଇଦେଲେ ସାଢ଼େ ସାତରେ ପୁଣି ରାତି ନଅଟା ଦଶଟା ଳକୁ ପୁଣି ଭୋକ ହଉଚି ରାତିରେ କଣ ଖାଇବାକୁ ଖୋଜିବାକୁ ପଡ଼ିବ। ରାତିରେ ପୁଣି ଆଡ଼ୁ ସିଆଡ଼ୁ ଖାଇଲେ ବି ପେଟ ଗ୍ୟାସ୍ ହେଇଯିବ। ସେଥିପାଇଁ ଆମେ ଟିକେ ଲେଟରେ ଖାଉଚୁ ସାଢେ ଆଠଟା ନଅଟା ଏମିତିରେ ଖାଇଦଉଚୁ ଖାଇଦେଲା ପରେ ବି ରାତିରେ ଯେହେତୁ ରାତି ସାରା ମାନେ ମୋର ଶୋଇଲା ବେକୁ ପଢା ପଢି ସାରିକି ଶୋଇଲା ବେଳକୁ ପାଖାପଖି ତିନିଟ ଚାରିଟା ହେଇଯାଉଚି। ତିନଟା ଚାରିଟା ଯଉ ହେଇଯାଉଚି ତା ଭିତରେ ଭୋ କ ଲାଗୁଚି ତଥା ଭିତରେ କଣ ଖାଇବ ଯାହା ଖାଇଲେ ପେଟ ଗ୍ୟାସ।
ହୁଁ ହୁଁ।
ରାତିରେ ଟାଇମ ଟା ଜଲଦି ମାନେ ଖାଇବା ହଜମ ହୁଏ ନା ନା?
ହଁ। ଆମେ ବି ଜଲଦି ଖାଇଦବ ସନ୍ଧ୍ୟାବେଳେ ମୁଁ ତ ବାହାରକୁ ଗଲେ ଖାଈ ଦେଇ କି ଆସ ଯଦି ନ ଯାଇଥିଲ ତାହଲେ ରୁମରେ ବନେଇକି ଖାଉ।
ନା ଆପଣଙ୍କୁ ତାହେଲେ ସେ ଯେଉଁ ବାହାରର ଖାଦ୍ୟ ଫାଷ୍ଟଫୁଡ଼ ଗୁଡ଼ାକ ଭଲ ଲାଗେ?
ମାନେ ମୁଁ ସବୁଦିନ ଖାଏ ଯତିି ଗାଳି ଶୁଣିକିୁ ଡେଲି ଡେଲି ଖାଉଚି। ଖାଇବା କଥା ନୁହ, ଖାଇଲଦଉଛି। ମୁଁ କିନ୍ତୁ ମିଠା ଜିନିଷ କିଛି ବି ଖାଏନି। ମାନେ ଆଉ ଫ୍ରୁଟ ମୁଁ ଜମା ବି ଖାଏନି କିଛି ବି ଖାଏନି।
ବହୁତ ବଢ଼ିଆ କଥା ଟେ ଫ୍ରୁଟ୍ ଫଳ ଗୁଡ଼ାକ ନ ଖାଇକି ଆପଣ ସେଇ ଫାଷ୍ଟଫୁଡ଼୍ ଗୁଡ଼ାକ ଖାଉଚନ୍ତି ଯେଉଟାକ ଅଧିକ ଦେହ ଖରାପ କରୁଚି।
ସେଇଆ ମ ମୋର ଗୋଟେ ଅଭ୍ୟାସ ହେଇଯାଇଚି, ମାନେ ମିଠା ଜିନିଷ ମୁଁ ଛୁଇଁନି ଟିକେ ବି। ମାନେ ଆଉ ଫଳ ତ ମୁଁ ଟୋଟାଲି ଖାଏନି। ତାପରେ ଖାଲି ବାହାର ଜିନିଷ ଗୁଡା ଖାଏ ସବୁବେଳେ ଭାବୁଚି ଖାଇବିନି ପୁଣି ଖାଉଚି।
କଣ ପାଇଁ ନା ଏଗୁଡ଼ାକ ଖାଇବା ଦ୍ୱାରା ଆପଣଙ୍କର ସେ ଯଉଁ ପାଚନ ତନ୍ତ୍ର ଅଛି ସେଗୁଡ଼ାକ ମଧ୍ୟ ଧୀରେ ଧୀରେ ଖରାପ ହେବାକୁ ଲାଗୁଚି।
ସେଇଟା ତ ଠିକ କଥା, ହେଲେ ଭାବୁଚି ସେଥିପାଇଁ ବାହାରକୁ ଯିବିନି ବାହାରକୁ ଗଲେ ଇଚ୍ଛା ହଉଚି ସେଇ ପାଇଁ।
କଣ କହିଲେ?
ବାହାରକୁ ନ ଗଲେ କିଛି ନାହିଁ ବାହାରକୁ ଗଲା ମାନେ ଖାଇବା ପାଇଁ ଇ
ହଁ ବାହାରକୁ ଗଲା ମାନେ ତ ଖାଇବାକୁ ଇଛା ପଣ ଯେମିତି ହେଲେ ବି ଆପଣ ନିଜ ମନକୁ ନିଜକୁ କ ମାନେ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ ନା।
ସେଇ କଥା ସମସ୍ତେ କହୁଚନ୍ତି ମୋ ସାଙ୍ଗ କହୁଚି ତୁ ଯୋଉଠି ଦେଖିବୁ ତା ମୁଁ ମୁଁ ଆଉ ଅନେଇ ବୁନୁ ସିଆଡକୁ ଆଉ।
ନା ଖାଇବାଟା ଚଳିବ କିନ୍ତୁ ସପ୍ତାହରେ ଗୋଟେ ଥର ଦିଇଥର କି ତିନ
ନା ମୁଁ ପ୍ରାୟ ଖାଇଦିଏ ମ ମାନେ ବହୁତ ଦଉଚି।
ସେଗୁଡ଼ାକ କଣ କରନ୍ତି ନା ସେମାନେ ବାସି ତେଲରେ ବାର ବାର ଛାଣନ୍ତି ଲଗାତାର ଭାବରେ ସେଇ ତେଲରେ ତାକୁ ଛାଣି ଛାଣି ରଖ ରଖନ୍ତି ଆଉ ସେ କା ଆମେ ବି ଜାଣିନେ ଧରନ୍ତୁ ଆପଣ ଗୋଟେ କଣ ଗୋଟେ ଖାଇଲେ ତାହେଲେ ମାନେ ଯେତ ପନିର୍ ଖାଇଲେ ପନିରଟା କଉଁ ଦିନର ପନିର୍ ସେଇଟା ଜଣା ନାହିଁ ନା ଆମକୁ ସେ କେବେ ଆଜି ଆଣିଥିବେ କି କାଲି ଆଣିଥିବେ କି କେଉଁ ମାନର ପନିର ଯେମିତିକି ମୁଁ ଗୋଟେ ସେ ଦିନ ଆପଣଙ୍କୁ ଗୋଟଏ ଉଦାହରଣ ଦବାକୁ ଚାହୁଁଚି। ନା କଣ ନା ମୁଁ ଗୋଟେ ଥର ଗୋଟେ ଦୋକାନକୁ ପନିର ପାଇଁ ଯାଇଥିଲି। ସେ ପନିର ଦୋକାନରେ ଦୁଇ ପ୍ରକାର ପନିର ବିକ୍ରି ହଉଥିଲା। ସେ ଦୁଇ ପ୍ରକାର ପନିରରେ ମୁଁ ତାକୁ ପଚାରିଲି ଭାଇ ମାନେ ପନିର ଭିତରେ ଡିଫରେନ୍ସ କଣ ଅଛି? ସିଏ କହିଲା ଭାଇ ଏଇ ପନିରଟା ହେଉଚି ଶହେ କୋଡ଼ିଏ ଟଙ୍କା କିଲୋଟା ଶହେ ଅଧ କିଲୋ ଶହେ କୋଡ଼ିଏ। କିଲୋ ନା ଅଧ କିଲୋ କଣ ଏମିତି କହିଲା ମୋର ମନେ ପଡ଼ୁନି ଆଉ ଗୋଟିଏ ସବୁଠୁ ଥିଲା ତିନିଶହ ଷାଠିଏ ଟଙ୍କାଥିଲା ତା ତାର କେଜି। ମୁଁ କହିଲି ତାହେଲେ ଦିଟ ଦିଟା ଭିତରେ ଡିଫରେନ୍ସ କଣ, ସେ କହିଲ ଭାଇ ଯଦି ମୁଁ ତମକୁ କିବି ତାହେଲେ ତମେ ଏବେ ମୋ ଦୋକାନରୁ ନବନି ମୁଁ କହିଲି ନାଇ କୁହ ତମେ ଯଦି କହିଁ ତାହେଲେ ମୁଁ ନେବି ନହେଲେ ମୁଁ ନେବିନି। ସେ ଅଧିକ ଦା ବାଲା ଟା ନେବି କଣ ପାଇଁ ନା ସେ ଟିକେ ଆଖିକୁ ଆଖି ଦୃଶ ଦେଖି ଯାଉଥିଲା ତ ମୁ ତାକୁ ପଚାରିଲି ତା ପରେ ସେ ତାକୁ ବହୁତ କହିଲା ପରେ ସିଏ ମାନେ ସତ କଥାଟି ମୋତେ କହିଲା ଯେ ଆଉ ଭାଇ ଏଇ ଯୋଉ ଇଏଟା ଅଛି ଯେଉଁ ଶେ କୋଡିଏ ବାଲା ଯଉଁଟା ମୁ କହୁଚି ସେଇଟା ନିମ୍ନମାନର ପନିର୍ ସେଥିରେ ଗୋଟେ ପାଉଡ଼ର ମିଶା ହଉଚି ଆଉ ସୁଜି ଫୁଜି ମିଶା ହଉଚି ଆଉ ସେଇଟା ସେମତି ଫୁଲା ହେଇ ଥାଉଛି ଯଉଁଟା ଖାଇବେ ଆପଣଙ୍କର ଦେହ ଖରାପ ହେବ ଆଉ ଆପଣଙ୍କର ହଜମ ମଧ୍ୟ ଠିକ୍ସ ହେବ ନାହିଁ। ଆଉ ସେଗୁଡ଼ାକ କେବଳ ଭୋଜି ଗୁଡ଼ାକ କାମରେ ଯଉ ବଡ଼ ବଡ଼ ଭୋଜି ହଉଛି ସେଗୁଡ଼ାକ କାମ ମରେ ବ୍ୟବହାର କରାଯାଏ ଘରୋଇ ବ୍ୟବହାର ପାଇଁ ସେ ପନିର ବିଲକୁଲ ବି ଉପଯୋଗୀ ନୁହେଁ। ତାପରେ ମୁଁଟା ପଚାରିଲି ସେ ଯଉ ଆଉ ଯେଉଁ ଅଧିକ ରେଟ୍ ବାଲା ଯଉଁ ପନିରଟା ଅଛି ତ ସେଇଟାର କଣ ମାନେ ବିଶେଷତ୍ୱ କଣ ରହିଚି? କହିଲା ପରେ ସିଏ କହିଲା ଭାଇ ଏଇଟା ଦେଖନ୍ତୁ ପୁରା ପ୍ରାକୃତିକ ମାନେ ଏଇଟା ଯୋଉ ଗାଈ କ୍ଷୀର ରହୁଚି ସେ ଯଉ କ୍ଷୀରକୁ ଛିଡେଇକି ଆମେ ଯେମିତି ବନାଉଚେ ଘରେ ସେଇ ମାନେ ଭଳିଆ ବନା ହଉଚି ଆଉ ତାକୁ ସେହିଭଳିଆ ଆ ଆକାର ଦିଆଯାଉଚି କଉଁ ଭଳିଆ ଆକାରରେ ଆମେ ରଖିବୁ ସବୁ ତ ଗୋଟିଏ ପନିର ଗୋଟିଏ ଆକାରର ହିଁ ରହୁଚି ତ ସେଇ ଆକାରରେ ରହୁଚି ତ ସେଇଟା ହିଁ ସବୁଠୁ ଭଲ କଣ ପାଇଁ ସେଥିରେ କିଛି ଅପମିଶ୍ରଣ ଦ୍ରବ୍ୟ ଦ୍ରବ୍ୟ ମଧ୍ୟ ମିଶିନାହିଁ। ସେଇଟା ପୁରା ମାନେ ସଫା ରହୁଚି। ପୁରା ପ୍ରାକୃତିକ ଆସିଲା ବନା ହେଲା ଆଉ ମାର୍କେଟରେ ବିକ୍ରି ହେଲା। କିନ୍ତୁ ଏଇଟା ଆପଣ ଖାଇ ମାନେ ଦେହ ଖରାପ ହେବାଟା ହେବ ଆଜି ନ ହେଇଚି ଦୁଇ ଦିନ ପରେ ହେବ ତିନିି ଦିନ ପରେ ହେବ ଚାରି ଦିନ ପରେ ହେବ କିନ୍ତୁ କେବେ ନା କେବେ ହବ।
ସେଇଟା ତ ଠିକ କଥା ମୁଁ ପନିର ଖାଏନି ମାନେ ପନିର ମୋର ପସନ୍ଦ ନୁହ। ମୁଁ ବାକି ବ ମାନେ ପସନ୍ଦ କରେ ଛତୁ। ମୋତେ ଭଲ ଲାଗେ ଆଉ ପନିର ମୁଁ କ୍ଷୀର ଜିନିଷ କିଛି ବି ଖାଏ ନା। କି ମିଠା ଜିନିଷ ବି ଖାଏନି ଆଉ ଫଳ ବି ଖାଏନି।
ଆ ଆପ ଆପଣ ତ ଏବେ ସହରାଞ୍ଚଳରେ ରହୁଚନ୍ତି ଆପଣଙ୍କ ଘର କଣ ଗ୍ରାମାଞ୍ଚଳ ରେ କିମ୍ବା ସ ସହରାଞ୍ଚଳରେ?
ନା ଆମ ଘର ଗାଁରେ।
ଆଜ୍ଞା ତ ଗାଁରେ ଆପଣ ଦେଖିଥିବେ ବହୁତ ପ୍ରକାର ଛତୁ ମଧ୍ୟ
ହଁ ସେଇଟା ଆମର ଆମର ବି କୁହେ ମାନେ
ମାନେ ଗାଁରେ କୋଉ କୋଉ ଛତୁ ଫୁଟେ ଆପଣ ଟିକେ କହିପାରିବେ କି? ଗାଁରେ କହୁ କହୁ ଛତୁ ଫୁଟେ ଆପଣ ତାର ନାଁ ଗୁଡାକ କହି
ମାନେ ଆମର ଗୋଟେ ଆ ଗୋଟେ ଉଇ ହୁଙ୍କା ଥିଲା ଆଗରୁ। ବହୁତ୍ ଆଗରୁ ଏବେ ତ ନାହିଁ ସେଠିରେ ବାଲି ଛତୁ ଗୋଟେ ହୁଏ ଛୋଟ ଛୋଟ। ମାନେ ଆମେ କଣ କରୁନା ସେଇଟା ପୁରା ଭୋରୁ ଭୋରୁ ଯିବୁ ଅଁ ତଳେ ସବୁ ମାନେ ଖାଲି ବାଲିରେ ହିଁ ହେଇଥିବ ତାପରେ ସେଟାକୁ ଛିଡେଇକି ଆଣିବୁ ତାକୁ ବାଛିବୁ ତାପରେ ଟିକେ ହଳଦୀ ପାଣିରେ ପକେଇ କି ତାପରେ ତାକୁ ଖଟା ଦେଇକି ବନା ହୁଏ, ମାନେ ବହୁତ ବଢିଆ ଲାଗେ। କିନ୍ତୁ ଏବେ ଆଉ ନାହିଁ ସେଇଟା। ଆଉ ଆଉ ଗୋଟେ ଏବେ ବେଶୀ ହଉଚି ଆମର ଯୋଉ ଛଣପଦା ସବୁ ଦିଆ ହଉଚି। ସେ ବର୍ଷା ହେଲେ ସେଇଥିରେ ସବୁ ଛତୁ ହଉଚି ମାନେ ବହୁତ ବହୁତ ଫୁଟେ ମେଞ୍ଚେ ମେଞ୍ଚେ।
ହଁ ସେ ବାଲି ଛତୁକୁ ଆଣିକି ଯଦି ଟିକେ ଆମ୍ବୁଲ ପକେଇି ରୋଷେଇ କରିଦିଅନ୍ତି ମା ମାଆ ମୋର ଯେମିତି ରୋଷେଇ କରିଦିଅନ୍ତି ବଢ଼ିଆ ଲାଗେ ଖାଇବା ପାଇଁ।
ଆ ମୁଁ ବି ବନାଏ ମୋ ଘରେ, ଏ ଘରକୁ ଯେତେବେଳେ ଯାଇଥିଲି ଆଗ ବର୍ଷ ଯାଇ ଘରକୁ ଏଇ ଟାଇମ ରେ ଛତୁ ପୁରା ପ୍ରବଳ ହେଇଥିଲା ତାପରେ ବୋଉ କିନ୍ତୁ ଖାଏନି ଖାଲି ବାପା ମୁଁ। ଆ ଆଣିକି ମୁଁ ପୁରା ବନାଏ ଆଉ ମ ଦେଇ ଝିଅ କୋରାପୁଟରୁ ଆସିଥିଲା ସେ ବି କହିଲା ଆ ଏଇଟା କେତେ ଟେଷ୍ଟ ଲାଗୁଚି ମାନେ ଏତେ ଭଲ ଲାଗୁଚି। ସେମତି କିଣା ଛତୁ ଏତେ ଭଲ ଲାଗୁନି ମାନେ ବହୁତ ବଢିଆ ଲାଗେ। ମୁଁ ତାକୁ ସେଇ ଆମ୍ବୁଲ ଦେଇକି ସୋରିଷ ମାନେ ମସଲା ଦେଇକି ବନାଏ ଭଲ ଲାଗେ। ଟେଷ୍ଟି।
ତାହେଲେ ଆପଣଙ୍କୁ ଖାଇବା ବନେଇବାକୁ ସବୁ
ବନେଇ ସବୁ ଜାଣିଚି। ଖାଇବା ବନେଇବା ଟା ମୁ ମାନେ ଏମିତି ନାହିଁ କୋଉଟା ମୁଁ ବନେଇ ପାରିବିନି। ସବୁ ବନାଏ।
ସୌଭାଗ୍ୟ ଅର୍ଜନ କରିବାକୁ ଦିଅନ୍ତୂ ଆପ
ହଁ ହଁ କେବେ ଆସିଲେ ଖାଇବ। ଆମର ଏଠି ହଷ୍ଟେଲ ନା ଆମ ଘର ଲୋକଙ୍କୁ ବି ଆଲାଉ ନାହିଁ ଏଠି। ମାନେ ମୋ ବାପା ବି ଆ ଦେଖିଚନ୍ତି ଯାହା ମୁଁ ମୋ ଭାଇ ଆସ ଆସିବେ। ସେ କିନ୍ତୁ ସେ ବାହାରେ ଯାହା ରୁହନ୍ତି ମାନେ ଭିତରକୁ ତ ଛାଡିବେନି। ମୁଁ କଣ କରେ ନା ଖାଇବା ବନେଇକି ଆମର ବା ପଡିଆ ଅଛି ସେଇଠି, ସେଇଠି ସବୁ ବସିବା ପାଇଁ ବିଣ୍ଡି ଗୁଡା ତିଆରି ହେଇଚି। ଆ ମୁଁ ସେଇଠିକି ବନେଇକି ନେଇଯାଇଥିଲି ଚିକେନ ବନେଇଥିଲି। ତାପରେ ସେଇଠିକି ନେଇଗଲି ଆମେ ଆମର ବସିକି ମୋ ଭାଇ ଆସିଥିଲା ଭାଉଜ ମୋ ପୁଅ ଆ ସିଥିଲେ ସବୁ ଉ ଘର୍ ପାଖରେ ଆଉ ସେଇଠି ବସିକି ଖାଇଲୁ ମିସିକି।
ବହୁତ ବଢିଆ ହେଲା ସହ ସେମତି ଆମେ ବି କେତେବେଳେ ଗଲେ ଆପଣ ବି ସେମତି ଧରିକି ପଳେଇ ଆସିବେ।
ତାପରେ କଣ ହେଇଚି ନା ନେଇକି ଯାଇଚି ଇ-ଇଣ୍ଡୋର ଷ୍ଟାଡିୟମ ଅଛି ଆମ ପାଖରେ ସେଇଠିକି ଯାଇଚୁ। ବର୍ଷା ପରା କୋଉଠି ଥିଲା ଯେ ମ ଗାଳିଲା ମାନେ ଆଉ ହିସାବ ନାହିଁ ଆମ ପାଖରେ ଛତା ନାଇଁ। ତାପରେ ଆମେ ବାଢି ଦେଇଚୁ ଖାଇବା ମାନେ ଯୋଉ ସେଦିନ ମାନେ ଏମିତି ହଇରାଣ ହେଇ ନ କହିଆ ଭଲ, ମୋ ନନା ମତେ ଆଜି ପର୍ଯ୍ୟନ୍ତ କହୁଛି ଯୋଉ ତ ଖାଇବାକୁ ଦେଲୁ ଆଉ। ପାଣି ପଶିଗଲା।
ହୁଁ। ଆହୁରି ବିଭିନ୍ନ ପ୍ରକାର ଛତୁ ଯୋଉ, ପାଳଛତୁ ଲେ ଛଣଛତୁ ସେଗୁଡା ବି ବଢିଆ ଲାଗେ ଖାଇବାକୁ।
ସେଇଟା ଆମର ସେଠି ହୁଏ, ସେଇଟା ମାନେ ଏଇ ବର୍ଷା ଦିନରେ
ହଁ- ହଁ ବର୍ଷା ଦିନ ଅଟୋମେଟିକ ମାନେ ତାରେ ଭିତରେ ପାଣି ପଶି ପୁରା ପଚୁରି ପଚୁରୀ ପୁରା ହେଇଯାଏ।
ପଚିଯାଏ ଛଣ ଟା ସେତେବେଳେ ହୁଁ
ଯୋଉ କାଠ ଛତୁ ବି ଆପଣ ଖାଇଥିବେ?
ଖାଉନା, ହୁଏ କିନ୍ତୁ ଆମେ ସେଟା ଖାଆନ୍ତିନି।
କାଠ ଛତୁ କହିଲେ କାଠରେ ନାଇ, ସେଟା କଣ କହନ୍ତି ଡିଙ୍ଗିରି ଛତୁ ନା ଡିମିରି
ସେ ଯୋଉଟା ହ୍ଵାଇଟି ହ୍ଵାଇଟି ମାନେ କଲରଟା ତ?
ହଁ ଧଳା ଧଳା ଟିକେ ଥିବ, ଆଉ ବଢ଼ିଆ ଲାଗେ କିନ୍ତୁ ସେଗୁଡ଼ାକ
ହଁ ସେଇଟା ହୁଏ କିନ୍ତୁ ମାର୍କେଟରେ ସେଇଟା ମିଳେ।
ହଁ ମାର୍କେଟରେ ତ ସେଇଗୁଡା ମିଳେ। ଆଉ ଆପଣ ଏବେ ତ ମାର୍କଟରେ ଯୋଉଟା ଆସେ ଛି ସେଇଟା ବଟନ ଛତୁଟା ସେଇଟାର ପାଉଡର ବାଲା ଛ
ନାଁ - ନାଁ ସେଇଟା ନୁହେଁ। ଗୋଟେ ବଟନ ଛ ଛତୁ ଆସୁଛି, ଆଉ ଗୋଟେ ପାଳ ଛତୁ ଆସୁଛି, ଆଉ ଗୋଟେ ଧଳା ଧଳା କଲର ଟିକେ ଟାଣ ଟାଣ ଭଳିଆ ଆସୁଛି। ସେ ସେଟା ହଁ- ହଁ ସେଇଟା ଗୋଟେ। ମତେ କିନ୍ତୁ ଭଲ ଲାଗେ ବେଶି ସେ ପାଳ ଛତୁଟା, ମାନେ
ହଁ ସେଟା ପୁରା ପ୍ରାକୃତିକ ଘରେ ଫୁଟୁଥିବ କିଛି ମଞ୍ଜି କରିବାକୁ ପଡି ନଥିବ କିଛି ବି ପରିଶ୍ରମ କରିବାକୁ ପଡି ନଥିବ, ଯୋଉ ଜାଗାରେ ଅଧିକ ସେ ଯୋଉ ଛଣ ଗୁଡ଼ାକ ପାଳ ଗୁଡ଼ାକ ରହିିରହି ପୁରା ପଚି ପଚି ପୁରା ସେଗୁଡ଼ାକ ବନିଛି ଆଜ୍ଞା।
ଆଜ୍ଞା ନିଶ୍ଚୟ।